ହ୍ୟାଲୋ।
ହଁ ଜ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଉ କଣ କରୁଛନ୍ତି ଆପଣ।
ଏଇ ଘରେ ବସିଥିଲି ଆପଣ କଣ କରୁଛନ୍ତି।
ମୁଁ ଏଇ ଛାତ ଉପରେ ବୁଲୁଚି ଆଉ ଆ। ଆଣଙ୍କ ସହ କଥା ହଉଛି ଆଉ। ଭୁବନେଶ୍ଵରରୁୁ କହୁଥିଲି ଆଉ ଆପଣ।
ପୁରୀ ରୁ।
ଆଛା ଭଲ ଆଉ ଆଉ।
ଆଉ ପୁରୀ କେବେ ଆସିଛନ୍ତି।
ଛୋଟବେଳେ ଯାଇଛି।
ଆଉ ଏବେ ଆଉ ଆସି ନାହାନ୍ତି।
ଏ ନା ଏବେ ଯାଇନି ଜଗାର ଡୋରି ଲାଗିନି ଡୋରି ଲାଗିଲେ ଯିବି ଆଉ କଣ କରିବା।
ଆପଣ କେବେ ଆସିଥିଲେ ଲାଷ୍ଟ ଟାଇମ୍ ଏଇ ଯୋଉ। ପୁରି ତ କହୁଛନ୍ତି ବହୁତ ଛୋଟ ବେଳୁ ଆସିଥିଲେ ଏବେ ଏଜ କେତେ ହବ ଆପଣଙ୍କୁ।
ମତେ ଏଇନା ନାଇଣ୍ଟିନ ହବ ଆଉ। ରଥଯାତ୍ରା ପରଦିନ।
ଓହୋ ରଥ ଯାତ୍ରା ପରଦିନ ତାହେଲେ ଆପଣଙ୍କ ଜନ୍ମଦିନ।
ଆଜ୍ଞା।
ଆଜ୍ଞା ଆଉ କଣ କରନ୍ତି ଆପଣ।
ମୁଁ ଷ୍ଟୁଡେଣ୍ଟ ଅଛି।
କଣ କରୁଛନ୍ତି ପ୍ଲସ ଟୁ ନା ପ୍ଲସ ଥ୍ରୀ ସାର ଆଚ୍ଛା ଆଚ୍ଛା ଭୁବନେଶ୍ୱ କଲେଜରେ।
ଭୁବନେଶ୍ଵର ହଁ ଆଜ୍ଞା ଆଉ ଆପଣ?
ହଁ ଆମର ଗ୍ରାଜୁଏସନ ସରିଲାଣି ଏବେ ମେତେ ଟୋଣ୍ଟିଏଇଟ।
ଆଜ୍ଞା।
ହଁ ଏବେ ଷ୍ଟୁଡିଓ ରେ ମୁଁ ଅଛି। ଆଉ ଫଟୋଗ୍ରାଫି ମ୍ୟାରେଜ ଫ ଭିଡିଓ ହେକା ଇରେ।
ଆଜ୍ଞା।
ହଁ ଫଟୋ ଫେମ। କାମ ଏ ସବୁ ଇଏ ଗୋଟେ ସ୍ଟୁଡ଼ିଓ ରେ ଅଛି। ସେ ମନ୍ଦିର ପାଖରେ ମନ୍ଦିର ସାମ୍ନା କଲେ ଆମ ଘର ଦୋଳମଣ୍ଡପ ସାହି। ସେ ସେଇ ଘର ପାଖ ପାଞ୍ଚଶହ ସାତଶହ ମିଟର ମାନେ ସ୍ଟୁଡିଓ ଆଉ।
ଭଲ ବା ଆପଣ ବହୁତ ଭାଗ୍ୟବାନ କଣ କହିବି ଆପଣଙ୍କୁ ଆଉ ମୁଁ।
ନାଇଁ ସମସ୍ତେ ସେଆ କୁହନ୍ତି ଯେ ଜଗନ୍ନାଥଙ୍କ ପାଠରେ ଜଗନ୍ନାଥଙ୍କ ଦେଶ ତମ ଘର ନିଶ୍ଚୟନ୍ତ ତମେ ଜଗନ୍ନାଥ ଦର୍ଶନ କରୁଥିବ ସମୁଦ୍ର ଡେଲି ଯାଉଥ ଥିବ କିନ୍ତୁ ଏହାୟ ଆମ ପାଇଁ ତ କର୍ମ ହିଁ ଆମ ଭଗବାନ କର୍ମ ହ ଦେଖ। ଦେଖିବା କୁଆଡେ କମ୍ପାସରୀ ଜନ୍ମଦିନକୁ ପୃଥି ବର୍ଷ ଜନ୍ମଦିନ। ହଁ ମୁଁ ଯାଏ।
ହ।
ତାପରେ ସାଙ୍ଗସାଥି ମାନେ ଯେତେବେଳେ ଆସନ୍ତି ତାକୁ ନେଇକି ମନ୍ଦିର ହେକା ବୁଲାବୁଲି କରେ। ରିସେଣ୍ଟଲି କାଲି ହିଁ ଯାଇଥିଲି ମନ୍ଦିର କଟକରୁୁ ମୁଁ ଆସିଥିଲି ଭାଇ ମାନ ଚାରି ପାଞ୍ଚ ଜଣ ତାଙ୍କୁ ନେଇକି ଦର୍ଶନ କରକି ଅଗଡ଼ା। ଏବେକି ଆସିଥିଲୁ ଆଉ ଏବେ ତ ପୁରୀ ତ ପ୍ରବଳ ଗହଳି ରହୁଛି ଆଉ କାରଣ କାଲି ସ୍ନାନ ପୂର୍ଣ୍ଣିମା। କାଲି କହିବାକୁ ଗଲେ ଜଗନ୍ନାଥଙ୍କ ଜନ୍ମଦିନ।
ଆଜ୍ଞ।
ପୁନିଆ ଦିନ ହିଁ ଜନ୍ମ ହେଇଥାନ୍ତି ଜଗନ୍ନାଥ। ଆଉ ସେଥିପାଇଁ ତାଙ୍କର ସା -ସ୍ନାନ ପୁର୍ଣିମା ଦିନ ଶହେ ଆଠ ଗରେ ଗାଧେଇ କିି ତାଙ୍କୁ ନୂଆ ବସ୍ତ୍ର ହାତୀ ବେସରେ ଆ ସଜେଇଥାନ୍ତି ଆଉ ଭଦ୍ରଙ୍କ ଜନ୍ମଦିନ ହେଇଥାଏ ଗହ୍ମା ପୂର୍ଣ୍ଣିମା ସେଇଟା ବଳଭଦ୍ରଙ୍କ ଜନ୍ମଦିନ। ହୁଁ ଆଉ ଜଗନ୍ନାଥଙ୍କ ଜନ୍ମଦିନ ଏଇଟା। ଏ ସ୍ନାନ ପୂର୍ଣ୍ଣିମା ଆଉ ଏଇଟା ଜାଣିଥିଲି?
ଆଜ୍ଞା।
ତାରେ ସବୁ ଜାଣନ୍ତି ଜଗନ୍ନାଥଙ୍କ ବିଷୟରେ ସେ ଆମ ଓଡିଶାର ସଂସ୍କୃତି ବି ଷୟରେ ପୁରୀ ବିଷୟରେ ତାଲେ ସବୁ ଜାଣିଛନ୍ତି।
ଆଜ୍ଞା ସେ ଓଡିଶା ପିଲା ତ ଜାଣିବା କ ଥା ଗୋଟେ ଏଇଟା ନା ତ। ତ ମୁଁ କଉଥିଲି କି ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି କଣ?
ବାପା ମା ମୁଁ। ହ ମତେ ମୋ ସାନ ଭଉଣୀ ସାନ ଭାଇଟେ ବି। ଆଉ ସାନ ଭଉଣୀ ମେ ଦୁଇ ହଜାର ଚବିଶ ଡିସେମ୍ବର ମାସରେ ମ୍ୟାରେଜ ସରିଚି। ନୟାଗଡ଼ରେ ଆଉ ସାନ ଭାଇ ବାଙ୍ଗାଲୋର ରେ ଜବ୍ କରୁଚି। ମୁଁ ବି ସେଇ ବାଙ୍ଗଲୋରରେ ଜବ୍ କରୁଥିଲି କିନ୍ତୁ ଏବେ ଅଛି ଗୋଟେ ଷ୍ଟୁଡିଓ ରେ ଅଛି ଏ ତ ମୁଁ ଜବ୍ ସାରିକି ଆସିଲି ତ ଘରେ ବି ଭଉଣୀ ଯେତବେଳେ ଥିଲା ଯୋଉ ପର୍ଯ୍ୟନ୍ତ ଭଉଣୀ ଥିଲା ସେ ପର୍ଯ୍ୟନ୍ତ କିଛି ଅସୁବିଧା ନଥିଲା ଭଉଣୀ ବି ବାହା ହେଇ କି ପଳେଇଲା ତ ଘରେ ବି ନିହାତି ବାପା ମାଙ୍କ ପାଖରେ କେହି ତ ଜଣେ ରଇବା କଥା। ଆ ସେଥିପାଇଁ ମୁଁ ରଇଗଲି ଆଉ ସେ ଅଛି ଆଉ ଯେହେତୁ ମୋର ଫଟୋଗ୍ରାଫି ମୋର ଥିଲା ହବି ଥିଲା। ତ ସେଇଟା କେବେ ଇଏ କରିଛି ଆଉ।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କ ଏମ କଣ?
ମୋର ଏମ୍? ମାନେ ମୋର ତ ଛୋଟବେଳୁ ଏମ୍ ଥିଲା କି ମୁଁ ବ୍ୟାଙ୍କିଙ୍ଗ ଲାଇନରେ ମୋର ଟିକେ ଅ ଛି ଇଚ୍ଛା।
ହଁ। ଏଲେ ପଢା ପଢି ସାଇଲା କମ୍ପିଟେଟିବ୍ କରିକି ବ୍ୟାଙ୍କିଙ୍ଗ କୋର୍ଷ ନେଇକି କରିବେ।
ଆଜ୍ଞା ବ୍ୟଙ୍କିଙ୍ଗ ଅଛି ତ ଗମେଣ୍ଟ ଲେବୁଲ୍ ଏଗଜାମ ବି ସବୁ ଅଛି କମ୍ପିଟେଟିଭ ଏଗ୍ ଜାମ ସବୁ। ଦେଖାଯାଉ ଯୋଉଥିରେ ଯାହା ବିିଲ
ଏଗଜାମ ଏକା କଣ ଦଉଚନ୍ତି?
ପ୍ଲସ ଟୁ ସଇଲା ବେଳେ ଦେଇଥିଲି ଏଇ ଏଗ୍ ଜାମ ଟା ଦେଇଥିଲି ଏଇ ଯୋଉ ଆମର ଏଇଟା। ଓ ଇ ଟି ଏଗଜାମ୍ ଦେଇଥିଲି କାନ ଯଦି ବି ମୁଁ ବ୍ୟାଙ୍କିଙ୍ଗ ନ କରେ ସାଇନ୍ସ ପଢ଼ୁଥିଲି ଯେହେତୁ। ଓ ଇ ଟି ଟା ଟିକେ ଇଚ୍ଛା ଥିଲା। ତ ଓ ଇ ଟି ରେ ସିଲେକ୍ସନ୍ ମାନେ ଟେନ୍ଥ ମାର୍କତ ଚଳିବ। ପ୍ଲସ୍ ଟୁ ମାର୍କଟା କମିଗଲା ତ ପ୍ଲସ୍ ଟୁ ମାର୍କସ ଓ ୟୁ ଟି ରେ କ୍ୟାରିୟର ମାର୍କ ଟା ଟିକେ ଦେଖନ୍ତି ନା। ଆଉ କ୍ୟାରିୟର ମାର୍କଟା ଦ କାର ତ ସେତିପାଇଁ ମୁଁ କଇଲି ନାଇଁ ଓ ଇ ଟି ଦେଇକି ଲାଭ ନେଇଁ ତାଠୁ ଭଲ ପ୍ଲସ ଥ୍ରୀ ଗ୍ରଜୁଏସନ ଟା କରିଦେଇକି ଗମେଣ୍ଟ ପା ପିପାର ହେଲେ ଲାଭ ଅଛି।
ହଁ ହଁ।
ତଥାପି ଘରେ ମନା କଲେ ଘରେ କଇଲେ ହଁ କୁହନ୍ତୁ।
ଏଇନା ଅଧିକାଂଶ ଗମେଣ୍ଟ ଜବ୍ ପାଇଁ ଆଇଦର ପା ମାଗେ ଟେନ୍ଥ ମାଗେ ନହେଲେ ଗ୍ରଜୁଏସନ୍ ହିଁ ମାଗେ। ପ୍ଲସ ଟୁ ସେମିତି କିଛି ଇଏ ନି ତ ସେମତି ହାଏର ଏ ଯୁକେଶନ୍ ହେଲେ ତ ଯାଇଁକି ଆମେ ଗମେଣ୍ଟ ପାଇଁ କିଛି ଟା ଆପ୍ଲାଏ ଇଟା କରିପାରିବା।
ହଁ ତ ସେଥିପାଇଁ ଘରେ କଇଲେ କି ଯାହା କରୁଚୁ କର କିନ୍ତୁ ଗୋଟେ ଗମେଣ୍ଟ ଜବ କରିଦେ ଗମେଣ୍ଟ ଜବ୍ ନହେଲେ ସେମିତି କିଛି ନାହିଁ ମୋ ମାମୁଙ୍କର ବି ମାନେ ବଙ୍କିରେ ବ୍ୟାଙ୍କ ଲାଇନରେ ମାମୁ ସବୁ ଚିହ୍ନା ଅଛନ୍ତି। ମାମୁଁ କହିଲେ ଏକେରେ ମାଠମେଟିକ୍ସ ଅନର୍ସ ରଖିଦେ ତାପରେ ତୋରି ଲାଭ ହବ। ତ ମ୍ୟାର୍ଥମେଟିକ୍ସ ଅନର୍ସ ରେ ମୁଁ କରୁଛି ବି ଏ ସି ଆଉ
ହୁଁ ହୁଁ ଗରମେଣ୍ଟ ହଉ କି ପ୍ରାଇଭେଟ ହଉ ଯାହାବି ହେଲେ ବି ନିଜ ଗୋଡେ ନିଜେ ଠିଆ ହବା ଆଉ ଫ୍ୟାମିଲିର ରେସପନସିବିଲିଟି କିଛି ନବା ଆଉ କାରଣ ଆଜିକାଲି ତ ଝିଅ ପିଲା ମାନେ ନିଜେ ସବୁ ଆତ୍ମନିର୍ଭରଶୀଳ ହେଇକି ଅଛନ୍ତି। ଆଉ ରହିବା ବି ଭଲ।
ହଁ ସେଇଭଳିଆ ଆଉ
କରିବା ସହିତ ଫ୍ୟାମିଲିକୁ ବି ଦେଖିବା ବି ଦରକାର। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମର ତ ଜଏଣ୍ଟ ଫ୍ୟାମିଲି ତ ଜଏଣ୍ଟ ଫ୍ୟାମିଲି ମାନେ ବାପାଙ୍କର ଛଅ ବାପାଙ୍କୁ ମିଶିକି ଛଅ ଜଣ ଆଉ ଚାରି ଜଣ ଭୋ ପୁଣି ଅଛନ୍ତି। ତ ଭଉଣୀ ମାନେ ତ ସବୁ ଯିଏ ଯା ଶାଶୁ ଘରେ ତ ଭାଇ ମାନଙ୍କ ଭିତରୁ ଆମେ ଗୋଟେ ଗୋଟେ ଘରେ ତିନିଟା ଫ୍ୟାମିଲି ରହୁଛୁ।
ଆଛା।
ବା ଆଉ ତିନିଟା ଫ୍ୟାମିଲି ଅଲଗା ରହୁଛନ୍ତି ବାହ ଆଉ ମାନେ ଜେ ଜାର ସେପରେଟ ଅଲଗା। ଆମେ କିନ୍ତୁ ଗୋଟେ ଜାଗାରେ ରହୁଛୁ ବୋଲି ତିନି ଜଣ ମିଶିକି ରହୁଛୁ। ମାନେ ବାପା ମା ମୁଁ ବଡ ବାପା ବଡ ବୋଉ ଭାଇ ଭାଇ ତ ଏବେ ରହୁନି ଭାଇ ହଷ୍ଟେଲ ହଷ୍ଟେଲ କହୁଛି ଯୋଉ ଚା କିରି କରୁଛି ତ ସେ ଭାଇ ରହୁଛି କଲିକତାରେ ତ ଆଉ ଭଉଣୀ କକା ଖୁ କୁଡି ଆଉ ଏତିକି ରହୁଛୁ ଏବେ ଗୋଟେ ଫାମିଲିରେ।
ଆଛା।
ଆଜ୍ଞା ଏଇଭଳିଆ ଆଉ ଆଉ ଆପଣ ଆଜି ଆପଣ ଆଜି କଣ ଖାଇଛନ୍ତି?
ମୁଁ ସକାଳେ ଖାଇଥିଲି ଆମର ରୁଟି ଆଉ କାଲିର ବୁଟ ଡାଲି ତରକାରୀ ଥିଲା ତ ଖାଇ ଦେଇଥିଲି। ଆଉ ଆଜି ରବିବାର ତ ଷ୍ଟୁଡିଓ ଛୁଟି। ଆଉ ସେ ଗୋଟେ ସାଙ୍ଗର ଗୋଟେ ଏଗେଜମେଣ୍ଟରେ ଯିବାର ଅଛି। ଆଉ ସେ ଆଉ ଗୋଟେ ସାଙ୍ଗଟେ ଯଦି ସେ ଯିବାକୁ ଇଚ୍ଛା କରିବ ତା ଡିଉଟି ସରିବ ଦି ଟା ସଦିତା ବେଳେ ଯଦି ସେ ଯାଏ ତ ତା ସହିତ ଯିବାର ପ୍ଲାନିଂ ଅଛି। ନ ହେଲେ ନାଇଁ ନାଇଁ କାଲି ତ ସ୍ନାନ ପୂର୍ଣିମା ଏବେ ଯେମିତି ଖରା ହଉଛି। ଆଉ କୁଆଡେ ବାହାରକୁ ଯିବାକୁ ହିଁ ଇଚ୍ଛା ହଉନି ଆଉ ପୁରୀ ସହର ବି ଏନେ ପୁରା ଚଳଚଞ୍ଚଳ ପୁରା ଗହଳି। ହଁ ଆଉ କମ୍ପଲସରୀ ତ ସ୍ନାନ ପୂର୍ଣ୍ଣିମାରେ କା ବର୍ଷା ତ ହୁଏ ଦେଖାଯାଉ ବର୍ଷା କାଲି ହଉଛି।
ସେଇଟା ପୁରୀରେ ବର୍ଷା ହବ ଥଡି ନା ଭୁବନେଶ୍ଵର ଆଡେ ବର୍ଷା ହବ।
ହଁ ଠାକୁର ଆସିବେ ବାହାରକୁ ଆସିବେ। ଆଉ ସେ ଉଁ ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କୁ ଭକ୍ତଙ୍କୁ ଦର୍ଶନ ଦେବେ ବାହାରୁ। ଦେନ୍ ତାପରେ ପନ୍ଦର ଦିନି ଯାକ ଅଣସର ରେ ଠାକୁର ରହିବେ। ଆ ଏ ଅଣସର ରେ ରହିବେ ସେ ହଁ। ଠାକୁରଙ୍କୁ କି ଆଉ ଅଭଡା ଦର୍ଶନ ନାହିଁ। ହଁ ଅଭଡା ବି ପାଇପାରିବେନି ପନ୍ଦର ଦିନ ଯାକ। ଆଉ ଠାକୁର ଅଣ ଶରୀରରେ ଗୁପ୍ତ ନୀତିରେ ରହିବେ କୁହନ୍ତୁ।
ଏବେ କଣ ମେସେଜ୍ ଆସିଲା କି ଚୋଉଦ ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।
ହଁ ଆଜି ବନ୍ଦ ରହିବ ଏଥିପାଇଁ କାରଣ କାଲି ଯେହେତୁ ସ୍ନାନ ପୂର୍ଣ୍ଣିମା ତ ଠାକୁରଙ୍କ ନୀତିକାନ୍ତ ଅଛି ତ ଯାହାବି ସେ କାଲି ଯୋଉ ଶହେ ଆଠ ଗରାରେ ଗାଧୋଇ ଇବେ ତ ତାଙ୍କ ଠାକୁରଙ୍କ ବି କି ସେନାପଟା ବନ୍ଧା ହବ ମାନେ ସେ ଗୋଟେ ଏକ ପ୍ରକାର ବସ୍ତ୍ର ଯୋଉଟା କି କି ମାନେ ଯେତିି ପାଣିରେ ଗାଧେଇବେ ପାଣିଟା ଠାକୁରଙ୍କ ଯେହେତୁ ରେ ନିମ୍ବରେ ପ୍ରସ୍ତୁତ ହେଇଥାନ୍ତି ନିମ୍ବ ଦାରୁରେ ଯଦି ହେଇଥାନ୍ତି। ତ ସେ ପାଣି ଟା କା କାଠକୁ ଏତେ ଇଏ କରିବନି। ସେ ପ୍ରୋଟେକ୍ଟ କରିକି ରଖିବ ତ ସେ ସେନାପଟା ଲା ଘିଅ ବନ୍ଧା ହବ ତ ସେଇ ବନ୍ଧା ହବାଟା ଏତେ ଲମ୍ବା ପ୍ରକ୍ରିୟା ଯେ ସେଥିପାଇଁ ସେ ଆ ଏବେ ଦର୍ଶନ ସାଧାରଣ ଦର୍ଶନ ତ ବନ୍ଦ ରହିବ ସନ୍ଧ୍ୟା ବେଳୁ ଦେନ୍ କାଲିଠୁ ଭୋର ପାଞ୍ଚଟାରୁ ପାଞ୍ଚଟାରୁ ସାତଟା ଭିତରେ ଅ ଦ ଦର୍ଶନ ଷ୍ଟାର୍ଟ ସ୍ନାନ ମଣ୍ଡପକୁ ଆସିବେ ସେଇଠୁ ତାଙ୍କର ନୀତିିବାର୍ତା ଅଛି ଆଁ ସେଠି ଦିଟା ବେଶ ଅଛି ଗୋଟେ ଅବ କାଶ ବେଶ ହେବେ ଗୋଟେ ଗୋଟେ ବସ୍ତ୍ର ପିନ୍ଧିକି ଆଗ ଗାଧେଇବେ ଦେନ୍ ସେ ଗାଧେଇ ସାରିଲା ପରେ ଆ ଆଉ ଗୋଟେ ବସ୍ତ୍ର ପିନ୍ଧିକି ଦର୍ଶନ କରିବେ ଦେନ୍ ଦେନ୍ ସନ୍ଧ୍ୟା ବେଳେ ଚାରିଟା ପାଞ୍ଚଟା ବେଳେ ଦେନ୍ ଆରମ୍ଭ ହେଇଯିବ ଆମର ସାଥି ବେଶ ଦେନ୍ ସିଏ ଏଗାରଟା ବାରଟା ପର୍ଯ୍ୟନ୍ତ ହା ଅତି ବେଶ ରହିବ ଠାକୁର ମାନଙ୍କ ଦର୍ଶନ କରିବା କୁତ ବଡ଼ଦାଣ୍ଡ ରେ ଠିଆ ହେଇକି ଦେନ୍ ତାପରେ ରାତି ଗୋଟେ ରୁ ଦିଟା ଭିତରେ ଠାକୁର ପୁଣି ପହଣ୍ଡି ହେଇକି ମନ୍ଦିର ଭିତ ରହିବେ ତାପର ଦିନଠୁ ଠାକୁରଙ୍କ ମନ୍ଦିର ବନ୍ଦ ରହିବ। ଠାକୁରଙ୍କ ଆଉ ଦର୍ଶନ ହବନି। କି ଯୋଉମାନେ ଦୈନନ୍ଦିନ ବି ପୂଜା କରନ୍ତି ବେଶୀ ଆଉ ଏତେ ପୂଜା ଏଇକା ହବନି କାରଣ ଠାକୁର ଜ୍ୱରରେ ପଡ଼ିକି ରହିବେ ଆଉ ଠାକୁର ମାନେ ଶୋଇବେ। ସିଏ ଆଗୁଆ ଯେମିତି ମନ୍ଦିର ଭିତରେ ଠା ଠାକୁର ଠିଆ ହେଇକି ରହନ୍ତି। ଦର୍ଶନ ଦିଅନ୍ତି କିନ୍ତୁ ସେଇ ପନ୍ଦର ଦିନ ଯାକ ଠାକୁରଙ୍କ ପଲଙ୍କ ଥିବ ଭିତରେ ତିନି ଠା, ଆ, ଚାରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚାରିଟା ପଲଙ୍ଗ ସେ ପଲଙ୍କ ରେ ଠାକୁର ଶୋଇକି ସେ ସେଦିନ ତାହା ନୀତିକାନ୍ତ ସବୁ ହବ।
ହଉ ଆଉ।
ସେହେଇଗଲା ପରେ ଦେନ୍ ସିଏ ନବ ଯୌବନ ଦର୍ଶନ ହବ ପନ୍ଦର ତାରିଖ ଦିନ ଦେନ୍ ଷୋଳ ତାରିଖ ଦିନ ତେବେ ରଥ ଯାତ୍ରା।
ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ମୁଁ ରଖୁଛି ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ।